ହ୍ୟାଲୋ।
କଣ କରୁଥିଲ?
ଏଇ ରୋଷେଇାଟ ହେଲାଣି
ଆମର ବି ହେଲାଣି ପିଠା ପିଠା କଲଣି? ମୁଁ ଏଇ ଯୋଉ ମାଂସ ଛନ୍ତି ଖାସ ଖାସ୍ ଟାୱାର ପାଉନି ବୋଧେ, ବାହାରକୁ ଗଲା ବେଳେ ଟାୱାର ପାଉନି।
ହୁଁ ତ ହୁଁ।
ମୁଁ ଏ ଖାସି ମାଂସ ଆଣିଚନ୍ତି ମସଲା ଛଡଉଚି କରିବା ଆଉ।
ହୁଁ। ଆଉ
ଆଉ କଣ ଖାଇଲଣି?
କିଛି ଖାଇନୁ ଏପର୍ଯ୍ୟନ୍ତ।
କଣ?
ପୂଜା ସରିନେଇ କିଛି ଖା ଛୁଆଙ୍କୁ ଦିଆହୋଉଚି ଛୁଆ ତାଙ୍କର ପିନ୍ଧିବେ ବା ଡ୍ରେସ୍। ହଁ ବା ହଁ। ହୁଁ ଆଉ
ତମେ ନୂଆ ଶାଢୀ ପିନ୍ଧିଲ ନା ପିନ୍ଧିନ?
ହୁଁ। ଆମେ ପିନ୍ଧିନୁ ଆମର ପୁରୁଣା ର ଚଳେଇ ଦୋଉଚୁ।
ନା ପିନ୍ଧିନୁ ବା ଆମେ ପୁରୁଣାରେ ଚଳେଇଦମୁ ଏଥର।
ପୁଣି ତମେ ମାନେ ମା ମାନେ ନୂଆ ଶାଢୀ ପିନ୍ଧିଲଣି ନାଁ?
ନା ପା ଛୁଆ ମାନେ ପିନ୍ଧୁଚନ୍ତି ମା ମାନଙ୍କ କଥା କିଏ ପଚାରୁଚି? ହୁଁ।
ହଁ।
ଛୁଆ ମାନେ ପିନ୍ଧୁଚନ୍ତି ମା ମାନଙ୍କ କଥା କିଏ ପଚାରୁଚି?
ହଁ। ଆମେ ଆମେ ଯେତେବେଳେ ଛୁଆ ହେଇଥିଲେ ଏ ରଜ ଥିବ ଚାରିଦିନି ଆମ ବାପା ହରିଆ ଡ୍ରେସ ଆଣିବେ ସେଇ ଡ୍ରେସ ଆଉ ଦେଖୁଥିବୁ ଯଦି ନହବ
ଆଉ
ସେଇ ଡ୍ରେସଟା ଜରିରୁ ଶହେଥର ଖୋଲୁଥିବୁ ଦେଖୁଥିବୁ ଶହେ ଥର ଖୋଲୁଥିବୁ ଦେଖୁଥିବୁ।
ନା
ନା ଏଇନା ତ ଗଡରେଜରେ ହଜାର ଖଣ୍ଡ ଶାଢୀ ଆଉ ସେ ତିନି ହଳ ଫୁ ତିନି ହଳ ଫୁଣି ଯୋଉଦିନ ପୁଣି ଯୋଉଦିନ ରଜ ବା ଟୁ ଆସିବା ପାଇଁ ଗୋଟେ ଅଲଗା ଡ୍ରେସ। କଣ କଣ ପି ପିଠା କ ପିଠା କଣ କଣ କରିଚ? ପିଠା ଆଜି କଣ ଆଇଁଷ ଘାରିବ ଆଉ।
ହଁ ଆମର ଆଣିବେ ପା ଯୋଉ ଇଏ ଆଣିବେ ଚିକେନ ଆଣିବେ ଆମ ଚିକେନ ଆଣିବେ। ଆମର କେହି ଖାଆନ୍ତିନି ଯୋଉ ଇଏ ମାଂସ। ଖାସି ମାଂସ ଆମର କେହି ଖାଆନ୍ତିନି ଆମର ସବୁ ଚିକେନ ଖାଇବେ।
ନା ଆମର ଖା ଖାସି ମାଂସ ଆଣି ସାଇଲେଣି ମସଲା ଛଡଉଚି।
ହଁ ଆଣିବେ ଆମର ଯାଇଚନ୍ତି ଘଟଗାଁ ସେ ଆସ୍ ଆସି। ଘଟଗାଁ ଯାଇଚନ୍ତି। ଖାଆନ୍ତିନି ତାଙ୍କୁ ଭଲ ଲାଗେନି ଆଉ।
ଘଟଗାଁ କିଏ ଯାଇଚନ୍ତି? ତମ ଯା ହେରିକା।
ସିଏ ଚିକେନ ନା ନା ସିଏ ଆମ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
ଏ ମୋ ପିଇସି ଜଣେ ଅଛ ନ୍ତି ତ। ତାଙ୍କୁ ଭା ତା ବାବା ବି ଯାଇଛନ୍ତି। ମୋ ପୁତୁରା ଜଣେ ଆଉ ସିଏ ଯାଇଛନ୍ତି। ସଖାଳୁ ଗଲେଣି ପଳେଇ ଆସିବେଣିି। ଏ ରୋଷେଇ ବାସ କରି
ଓହୋ। ଆଜି ତ ପାଗ ବାରଟା ଆମର ତ ସେ ଗୋ ଟେ ହବ ଆଉ। ଆଉ ଛୁଆ ଟା ତମ ଝିଅ କଣ କରୁଚି? ତମ ଝିଅ।
ଏଇ ଗାଧଉଚି। ଆମ ପୁଅ ତାର ଗାଧେଇକି ଖାଇକି ବାହାର ସଇଲାଣି। ସେ ଏକାଥରେ ଖାଇଲା ସଫା ହେଇଗଲା। ଆମ ଝିଅ ଟା ଏଇଟା ଗାଧ ହଁ ଖାଇଜା ହେଇଥିଲା ଯୋଉ ଛତୁଆ ମ ମତୁଆ ଲାଗିଥିଲା, ସିଏ ଏକାଥରେ ଗାଧେଇଦେଲି। ଏକାଥରେ ତାକୁ ନୂଆ ଡ୍ରେସ ପିନ୍ଧେଇକି ଛାଡିଦେଲି। ତା ଦେଖା ଦେଖି ଆମ ଝିଅ
ଛତୁଆଖିଆ ତାର ହେଲା ଛତୁଆଖିଆ ରଜ। ହଁ।
ହଁ ସାନମା ଗାଧୋଇନି ତ ଆଉ ସେ ଗାଧ୍ ଉଚି, ମୁନି ଗାଧେଇ ପଡ ସେ ଗାଧେଇକି ଝିଅ ଟାକୁ ଟିକେ ଗାଧେଇ ଦଉଚି। ଛୁଆ ଙ୍କର ଜାନିନ ନା କଣ।
ଅ ହ।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
ହଁ । । ଉଠିଲା । ପାଗ ଭଲ ଅଛି।
କଣ କହିଲ? ହଁ ପାଗ ଭଲ ଦେଇଚି ତ। ହଁ ଦେଇଚି।
ଜଣାପଡ଼ୁଚି କଣ ହବ କେଜାଣି। ନଅଟା ଦଶଟା ନଅଟା ଦଶଟା କାଲି ରାତିରେ ଏପଟେ ବର୍ଷା ହେଇଥିଲା ସେପଟ ହେଇଥିଲା ନା? ଅ ଏପଟେ ରାତିରେ କାଲି ଜୋରେ ବର୍ଷା ହେଇଥିଲା। ନା ଝିପିଝିପି ବର୍ଷା ହେଇଥିଲା। ଆଉ ସେପଟ ଆଡେ ଆମ ଗାଁ ଆଡେ ସୁଧା ବର୍ଷା ହେଇଥିଲା ରାତିରେ କହୁଥିଲେ। ଆଉ କଣ ଖାଇଲଣି ନା କି ଖାଇ ଖାଇନ କିଛି ନା। ଜଳଖିଆ ଖାଇବ କେତେବେଳେ? ହ୍ୟାଲୋ। ଟାୱାର ପଳେଇଲା। ହ୍ୟାଲୋ।